ସୁୁବିଲା ଭଏସ?
ହଁ ହଁ ଏବେ ଶୁଭିଲା ହଁ ଏବେ ଶୁଭିଲା। ଏଇ ବସିଛି ଆଉ ତମେ?
ହଁ ମୁଁ ବି ଏଇ ବସିଛି ଆଉ।
ନେଟୱାର୍କ ର ଟିକେ ସ୍ଲୋ ରହୁଛି ତ।
ହୁଁ
ହଉ ମତେ ଏବେ ପ୍ରଶ୍ନ ପଚାର ରଜ ମ ବିଷୟରେ।
ହଁ କୁଶ୍ଚିନ କରୁଛି ୱେଟ୍।
କଣ ପଚାରଥିଲି ସେତେବେଳେ କୋଶ୍ଚିନ କହୁଛି ରୁହ ରୁହ ଗୋଟେ ମିନଟ୍। ହଁ ରଜ ପର୍ବର ଉତ୍ପତ୍ତି ଓ ପରମ୍ପରା ବର୍ଣ୍ଣନା କର।
ରଜ ପର୍ବ ଓଡିଶାର ପ୍ରାଚୀନ ଲୋକ ପର୍ବ ମାନଙ୍କ ମଧ୍ୟରୁ ଗୋଟେ। ଗୋଟିଏ ଏହାର ଉତ୍ପତ୍ତି। କୃଷି ଭିତ୍ତିକ ସମାଜ ଓ ପ୍ରକୃତି। ପୂଜା ସହ ଜଡ଼ିତ ଏହି ପର୍ବରେ ପୃଥିବୀକୁ ଜନନୀ ଭାବରେ ମନେ କରାଯାଇ ତାଙ୍କର ଋତୁମତୀ ଅବସ୍ତା ର ସମ୍ମାନ ର ସମ୍ମାନ କରାଯାଏ, ଏହି କାରଣରୁ ଚାଷୀ ଚାସ କାମ ମାଟି ଖୋଳିବା ଗଛ କାଟିବା ଭଳି କାମ ଏଇ ସମୟରେ ବନ୍ଦ ରହେ। ଏହା ଓଡିଆ ଜୀବନ ଶୈଳୀରେ କୃତି ସପ୍ରତି ଶ୍ରଦ୍ଧା ଓ ଆଦରର ପ୍ରତୀକ। ମୁଁ ଏବେ ତମକୁ ଗୋଟେ ପ୍ରଶ୍ନ ପଚାରୁଛି। ରଜ ପର୍ବ ର ତିନି ଦିନିର ନାମ ଓ ବିଶେଷତା କଣ କୁହ।
ଅ ରଜ୍ ପର୍ବର ବହୁତ ବିଶେଷତା ରହିଛି। ଆ ଏହାକୁ ଆମେ ତିନି ଦିନ ଧରି ପାଳନ କରାଯାଏ। ରଜ ପର୍ବ ସାଧାରଣତଃ ତିନି ଦିନ ପାଳିତ ହୁଏ ପ୍ରଥମ ଦିନ ରୁ କୁ ଆମେ ପହିଲ ରଜ କହୁ। ଦ୍ଵିତୀୟ ଦିନକୁ ଆମେ ମିଥୁନ ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି ବୋଲି କହିଥାଉ। ତୃତୀୟ ଦିନକୁ ଭୂମି ଦହନ ବା ଭୂ ଦାହ କୁହାଯାଏ। କେତେକ ସ୍ଥାନରେ ଚତୁର୍ଥ ଦିନ ବସୁମତୀ ସ୍ନାନ ସ୍ଥାନ ମଧ୍ୟ ଧ୍ୟ ପାଳନ କରାଯାଏ ପ୍ରତ୍ୟେକ ଦିନର ନିଜସ୍ଵ ଆଚାର ଓ ମାନ୍ୟତା ରହିଚି। ଯାହା ପର୍ବକୁ ଅଧିକ ଗୁରୁତ୍ଵ ପୂର୍ଣ୍ଣ କରେ।
ଆବାଜ ଆସୁଛି।
ହୁଁ।
ଏବେ ତୁମେ ମତେ ପ୍ରଶ୍ନ ପଚାର।
ହଁ ରଜ ପର୍ବରେ ଝିଅ ମାନଙ୍କ ଭୂମିକା ବର୍ଣ୍ଣନା କର।
ରଜା ପର୍ବରେ ଝିଅ ମାନଙ୍କ ଭୂମିକା ବିଶେଷ ଗୁରୁତର ସେମାନେ ନୂଆ ବସ୍ତ୍ର ପିନ୍ଧନ୍ତି। ଅଳତା ଲଗାନ୍ତି ପାନ ଖାଆନ୍ତି ଏବଂ ଦୋଳିରେ ଝୁଲନ୍ତି। ରଜ ଗୀତ ଗାଇ ଓ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରି ସେମାନେ ପର୍ବର ଆନନ୍ଦକୁ ବଢାନ୍ତି। ଏହି ପର୍ବରେ ଝିଅ ମାନଙ୍କୁ ଘର କାମରୁ କିଛି ବିଶ୍ରାମ ଦିଆଯାଏ। ଯାହା ନାରୀ ପ୍ରତି ସମ୍ମାନ ଓ ସ୍ନେହର ପ୍ରତୀକ।
ହଁ ତାପରେ ଉ ହୁଁ।
ରଜ ପର୍ବରେ ପ୍ରକୃତି ପୂଜାର ଭାବନା କିପରି ପ୍ରକାଶ ପାଏ।
ହଁ ରଜ ପର୍ବ ପ୍ରକୃତି ପୂଜାର ଏକ ସୁନ୍ଦର ଉଦାହରଣ। ଏହି ପର୍ବରେ ପ୍ରକୃତି କୁ ଜୀବନ ଦାଇନ ମାତା ଭାବେ ମନା କରା ଯ ମନେ କରାଯାଏ। ପୃଥିବୀ ଋତୁମତୀ ଥିବାରୁ ତାଙ୍କୁ ବିଶ୍ରାମ ଦବା ପାଇଁ ଚାଷ ଓ ଖୋ ଖୋଳା ଖୋଳି କାମ ବନ୍ଦ ରଖାଯାଏ। ଏହା ମାନବ ପ୍ରକୃତି ମଧ୍ୟରେ ଥିବା- ଗଭୀର ସମ୍ପର୍କକୁ ପ୍ରକାଶ କରେ। ରଜ ପର୍ବ ଆମକୁ ପ୍ରକୃତି ପ୍ରତି ସମ୍ମାନ ଓ ସଂରକ୍ଷଣର ଶିକ୍ଷା ଦେଇଥାଏ। ତାପରେ ମୁଁ ଆଉ ଗୋଟେ କୋଶ୍ଚନ କରୁଛି।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
ହାଲୋ।
ହଁ ହଁ।
ରଜ ରଜ ପର୍ବ ଓ ଗ୍ରାମୀଣ ଜୀବନ ର ସମ୍ପର୍କ ବିଷୟରେ ଉଲେଖ କ ମାନେ କୁହ କିଛି ବିଷୟରେ କିଛି କୁହ। ରଜ ପର୍ବ ଗ୍ରାମୀଣ ଜୀବନର ସମ୍ପର୍କ
ହଁ ରଜ ପର୍ବ ଆଉ ଗ୍ରାମୀଣ ଓଡିଶାର ଜୀବନ ସ ବହୁତ ଘନିଷ୍ଠ ଭାବରେ ଜଡିତ। ଗାଁ ଗୁଡିକରେ ଏହି ପର୍ବ ବହୁତ ଉତ୍ସାହର ସହ ପାଳନ କରାଯାଏ। ଦୋଳି ରଜ ଗୀତ ପିଠାପଣା ଖେଳ ଧୂଳା ଓ ସାମୂହିକ ଆନନ୍ଦ ଗ୍ରାମୀଣ ଜୀବନର ସରଳତା ଓ ସଂସ୍କୃତି କୁ ପ୍ରତିଫଳିତ କରେ ଚାଷ କାମରୁ ବିର ତି ନେଇ ଥିବା ଲୋକମାନଙ୍କର ଆନନ୍ଦ ସେମାନେ ବହୁତ ଉପଭୋଗ କରନ୍ତି। ତେଣୁ ରଜ ପର୍ବ ଗ୍ରାମୀଣ ଜୀବନର ଏକ ଅବିଭାଜ୍ୟ ଅଂଶ। ମୁଁ ଏବେ ଆପଣଙ୍କୁ ପଚାରୁଛି। ଆ ରଜ ପର୍ବ କେବେ ପାଳନ କରାଯାଏ।
ରଜ ପର୍ବ ସାଧାରଣତଃ ଆମ ଓଡିଆ ମାସରେ ଜେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସରେ ଆରମ୍ଭରେ ପାଳନ କରାଯାଏ। ଏହା ବର୍ଷା ଋତୁ ର ଆଗମନ ସମୟରେ ହୁଏ। ଏଇ ସମୟରେ ପ୍ରକୃତିରେ ନୃତନତ୍ୱ ଦେଖାାଯାଏ ଏବଂ କୃଷି କାର୍ଯ୍ୟ ଆରମ୍ଭ ପୂର୍ବରୁ ଲୋକମାନେ ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତି। ଏହା ତିନି ଦିନ ଧରି ଚାଲେ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ କରାଯା ଯାଏ ତାପରେ ମୁଁ ଗୋଟେ କୋଶ୍ଚେନ କରୁଛି। ରଜ ପର୍ବରେ ହ୍ୟାଲୋ।
ହଁ ହଁ କର।
ପର୍ବରେ ଦୋଳିର ଗୁରୁତ୍ୱ କଣ।
ରଜ ପର୍ବରେ ଦୋଳି ଖେଳିବା ଏକ ପ୍ରମୁଖ ଆକର୍ଷଣ ବିଶେଷ କରି ଝିଅ ମାନେ ଓ କିଶୋରୀ ମାନେ ଦୋଳିରେ ଝୁଲି ଆନନ୍ଦ ଉପଭୋଗ କରନ୍ତି। ଦୋଳି ରଜ ପର୍ବର ଉଲ୍ଲାସ ଉତ୍ସାହ ଓ ମନୋରଞ୍ଜନର ପ୍ରତୀକ ଗାଁ ଓ ସ ସହର ଦୁଇ ଠାରେ ମଧ୍ୟ ରଜ ଅବସରରେ ଦୋଳି ବନ୍ଧାଯାଏ। ଏହା ପର୍ବର ରୂପକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିଥାଏ। ଆଉ ମୁଁ ଏବେ ଆପଣଙ୍କୁ ପଚାରୁଛି। ରଜ ପର୍ବରେ କେଉଁ କେଉଁ ପିଠା ପ୍ରସ୍ତୁତ କରାଯାଏ।
ରଜ ପର୍ବରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ ପୋଡ଼ପି ହଉ ମଣ୍ଡା ପିଠା ହଉ ନହେଲେ ଆରିସା ପି ଆ ଚକୁଳି ପିଠା ଇତ୍ୟାଦି ଏହି ପର୍ବରେ ବହୁତ ପ୍ରସିଦ୍ଧ ବିଶେଷ କରି ପୋଡ଼ ପିଠାକୁ ରଜ ପର୍ବର ସମୁହ ଖାଦ୍ୟ ବୋଲି ମନାଯାଏ। ପରିବାରର ସମସ୍ତେ ମିଶି ଏଇ ପିଠା ମନାଙ୍କ ଆନନ୍ଦ ସରି ଅସ୍ଵାଦ ମାନେ ସ୍ଵାଦ ନିଅନ୍ତି ଅ ସେ ପିଠା ମାନଙ୍କର ସ୍ୱାଦ ନିଅନ୍ତି ଏହା ପାରିବାରିକ ଆନନ୍ଦ ଆଉ ଏକ ତାକୁ ବଢାଏ ବହୁତ ଜଣ ମଜମସ୍ତି ହୁଏ ଦୋଳିଫୋଳି ସମସ୍ତେ ଖେଳନ୍ତି ଏଇ ସବୁ ଆଉ।
ମେନ୍ ହଉଚି ପାନ ସମସ୍ତେ ଖାଆନ୍ତି ରଜରେ ଆଉ।
ହଁ।
ତାପରେ ମୁଁ ଗୋଟେ କୋଶ୍ଚେନ କରୁଚି। ରଜ ପର୍ବ ପରେ ନାରୀତ୍ୟର ପର୍ବ କିପରି। ମ ଝିଅ ମାନେ କେମତି କଣ ପର୍ବ ଇଏ କରନ୍ତି।
ରଜ ପର୍ବ କୁ ନାରୀତ୍ବର ପର୍ବ ବୋଲି କୁହାଯାଏ। କାରଣ ଏହାର ମୂଳ ଭାବନା ହଉଚି ନାରୀର ସୃଜନଶୀଳତା ଓ ମାତୃତ୍ଵର ସମ୍ମାନ ପୃଥିବୀକୁ ନାରୀ ଭାବରେ ମନେକରି ତାଙ୍କ ଋତୁମତୀ ଅବସ୍ଥାର ସମ୍ମାନ କରାଯାଏ। ଝିଅ ମାନ ଏହି ପର୍ବରେ ବିଶେଷ ସମ୍ମାନ ଓ ଆନନ୍ଦ ପାଆନ୍ତି। ସେମାନଙ୍କୁ ନୂଆ ବସ୍ତ୍ର ଅଳତା ପାନ ଇତ୍ୟାଦି ଦିଆଯାଏ। ଏହିପରି ରଜ ପର୍ବ ନାରୀର ମର୍ଯ୍ୟାଦା ଓ ମହତ୍ଵକୁ ପ୍ରକାଶ କରେ। ମୁଁ ଏବେ ପଚାରୁଛି ରଜ ପର୍ବରେ ଚା ଷ କାମ ବନ୍ଦ ରଖାଯାଏ କାହିଁକି।
ହଁ ରଜ ପର୍ବରେ ତ ସାଧାରଣତଃ ଆମେ ବସୁମତୀ ସେଇ ମାନେ ମାଟିକୁ ପୂଜା କରନ୍ତି। ଇଏ ରଜପର୍ବରେ ପୃଥିବୀକୁ ଊତୁମତୀ ନାରୀ ଭାବରେ ମନେ କରାଯାଏ ଏଇ ସମୟରେ ତାଙ୍କୁ ବିଶ୍ରାମ ଦବା ହିଁ ଉଁ ଚାଷ କାମ ମାଟି ଖୋଳିବା ହୋଉ। କିମ୍ବା ହଳ ଚଳେଇବା ଭଳି କିଛି କାମ ବନ୍ଦ ରଖାଯାଏ। ଏହା ପ୍ରକୃତି ପ୍ରତି ସମ୍ମାନ ଓ କୃତଜ୍ଞତା ର ପ୍ରତୀକ ବୋଲି ମନାଯାଏ ନା ମାନନ୍ତି। ଏହି ପରମ୍ପରା ଓଡିଶାର କୃଷିଭିତ୍ତିକ ସଂସ୍କୃତକୁ ପ୍ରକାଶ କରେ ଆଉ ରଜ ପର୍ବ ହୋଉଚି ଓଡିଶାର ଗୋଟେ ମୁ ମୁଖ୍ୟ ପର୍ବ ତେରଟି ପର୍ବ ମଧ୍ୟରୁ ଗୋଟେ ବିଶେଷ ପର୍ବ।
ହଁ।
ମୁଁ ଗୋଟେ ପ୍ରତ-ଶ୍ନ ପଚାରୁଚି ବଶୁମତୀ ସ୍ନାନ କଣ?
ରଜ ପର୍ବର ଶେଷରେ ବା ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ କରାଯାଏ। ଏହି ଦିନ ପୃଥିବୀ ମାତାଙ୍କୁ ପବିତ୍ର ଜଳ ହଳଦୀ ଚନ୍ଦନ ଇତ୍ୟାଦି ସହ ପୂଜା କରାଯାଏ। ଘରର ଯାନ୍ତା ଶିଳ ପୁଆ କିମ୍ବା ପୃ-ପୃଥିବୀର ପ୍ରତୀକକୁ ସ୍ନାନ କରାଯାଏ। ଏହା ଅ ମାଧ୍ୟମରେ ପୃଥିବୀ ପ୍ରତି ଭକ୍ତି ଓ ଶ୍ରଦ୍ଧା ପ୍ରକାଶ ପାଏ। ବସୁମତୀ ସ୍ନାନ ରଜ ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ହୁଁ।
ମୁଁ ଏବେ ଆପଣଙ୍କୁ ପଚାରୁଚି ରଜ ପର୍ବରେ ରଜ ଗୀତର ଭୂମିକା କଣ?
ରଜ ପର୍ବରେ ରଜ ଗୀତ ଗାଇବା ଏକ ପ୍ରାଚୀନ ପରମ୍ପରା।
ଏହି ଗୀତ ମାନଙ୍କରେ ପ୍ରେମ, ପ୍ରକୃତି, ଆନନ୍ଦ, ଏବଂ ଗ୍ରାମୀଣ ଜୀବନର ଚିତ୍ର ଦେଖାଯାଏ। ଝିଅମାନେ ଦୋଳିରେ ଝୁଲନ୍ତି ରଜ ଗୀତ ଗାଆନ୍ତି। ଗାଈ ପର୍ବକୁ ଆନନ୍ଦମୟ କରନ୍ତି ଏହା ଓଡିଆ ଲୋକ ସାହିତ୍ୟ ଓ ସଂସ୍କୃତିର ଏକ ସୁନ୍ଦର ଅଂଶ ରଜ ଗୀତ ପର୍ବର ଉତ୍ସାହକୁ ଆହୁରି ବଢାଇ ଦିଏ। ଆଚ୍ଛା ପ୍ର ତାପରେ କୋଶ୍ଚନ ହୋଉଚି ରଜ ପର୍ବ ସାମାଜିକ ଏକତାକୁ କିପରି ବଢ଼ାଏ?
ରଜ ପର୍ବ ସମସ୍ତଙ୍କୁ ଏକତ୍ର କରିବାର ଏକ ପର୍ବ। ଏହି ସମୟରେ ପରିବାର ପଡୋଶୀ ଓ ସମ୍ବନ୍ଧୀ ମାନେ ମିଶି ଖାଇବା, ଖେଳିବା ଓ ଗୀତ ଗାନର ଆନନ୍ଦ ଉଠାନ୍ତି। ଛୋଟ ବଡ ସମସ୍ତେ ଏହି ପର୍ବରେ ଅଂଶଗ୍ରହଣ କରନ୍ତି। ଏହା ମଧ୍ୟରେ ଭାଇଚାରା ସ୍ନେହ ଓ ସାମାଜିକ ସମ୍ପର୍କ ମଜବୁତ ହୁଏ। ତେଣୁ ରଜ ପର୍ବ ସାମାଜିକ ଏକତାର ଏକ ସୁନ୍ଦର ପ୍ରତୀକ। ମୁଁ ଏବେ ତମକୁ ପାଚାରୁଚି ରଜ ପର୍ବରେ ପିନ୍ଧା ଯାଉଥୁବା ନୂଆ ବସ୍ ତ୍ରର ମହତ୍ଵ କଣ?
ରଜ ପର୍ବରେ ପିନ୍ଧା ଯାଉଥିବା ନୂଆ ବସ୍ତ୍ର ହ ପ ରଜ ପର୍ବରେ ନୂଆ ବସ୍ତ୍ର ପିନ୍ଧିବା ଏକ ଆନନ୍ଦମୟ ପରମ୍ପରା। ବିଶେଷ କରି ଝିଅମାନେ ଓ ମହିଳାମାନେ ନୂଆ ଶାଢ଼ୀ ସକ୍ କିମ୍ବା ପୋଷାକ ପିନ୍ଧନ୍ତି ଏହା ପର୍ବର ଉ ତ୍ସବମୟ ମନୋଭାବକୁ ପ୍ରକାଶ କରେ। ନୂଆ ବସ୍ତ୍ର, ଖୁସି, ସମ୍ମାନ ଓ ନୂତନ ଆରମ୍ଭର ପ୍ରତୀକା ଏହା ର ରଜ ପୂର୍ବର ମାନେ ରଜ ପର୍ବର ରୂପ ଆଉ ଆନନ୍ଦକୁ ଆହୁରି ବଢାଇ ଦିଏ ତାପରେ ନେକ୍ସଟ୍ ମୁଁ ପଚାରୁଚି ହେଲା। ରଜ ପର୍ବରେ ପାନ ଖାଇବାର ପରମ୍ପରା ବିଷୟରେ କିଛି କୁହ?
ରଜ ପର୍ବରେ ପାନ ଖାଇବା ଏକ ପ୍ରଚଳିତ ପରମ୍ପରା ବିଶେଷ କରି ଯୁବ ଅଧିକ ମହିଳା ମାନେ ରଜ ଅବସରରେ ପାନ ଖାଆନ୍ତି ଏହା ପର୍ବର ଆନନ୍ଦ ଅତିଥି ସତ୍କାର ଓ ସାମାଜିକ ମିଳନର ପ୍ରତୀ କ ଘରେ ଅତିଥି ଆସିଲେ ସେମାନଙ୍କୁ ପାନ ଦେଇ ସ୍ବାଗତ ଏହି ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ମଧୁର ଅଂଶ। ଏବେ ମୁଁ ପଚାରୁଛି।
ହୁଁ।
ରଜପର୍ବ କୃଷି ସହ କିପରି ଜଡ଼ିତ?
ରଜ ପର୍ବ ଓଡିଶାର କୃଷି ଭିତ୍ତିକ ଜୀବନ ସହ ଗଭୀର ଭାବରେ ଜଡ଼ିତ। ବର୍ଷା ଋତୁର ଆରମ୍ଭ ସମୟରେ
ଫି୍
ଏହି ପର୍ବ ପାଳନ କରାଯାଏ ଯାହା ଚାଷ କାମ ପୂର୍ବର ଏକ ବିରାମ ସମୟ। ଏଇ ସମୟରେ ଚାଷୀ ମାନେ ମାଟିକୁ ମା ଭାବରେ ମନେକରି ତାଙ୍କୁ ବିଶ୍ରାମ ଦେଇଥାନ୍ତି। ଚାଷ, ହଳଚାଷ ଖୋଳା ଖୋଳି କାମ ବନ୍ଦ ରଖାଯାଏ। ଏହା କୃଷି ଓ ପ୍ରକୃତି ପ୍ରତି ଓଡିଆ ମାନଙ୍କ ଆଗକୁ ପ୍ରକାଶ କରାଯାଏ। ରଜ ପର୍ବରେ ଅଳତା ଲଗେଇବାର ମହତ୍ତ୍ଵ କଣ ଥାଏ?
ରଜ ପର୍ବରେ ଝିଅ ମାନେ ଆଉ ମହିଳା ମାନେ ପାଦରେ ଅଳତା ଲଗାନ୍ତି। ଏହା ସୌନ୍ଦର୍ଯ୍ୟ ଓ ସୁନ୍ଦର ଓ ଉତ୍ସାହମୟ ମନୋଭାବର ପ୍ରତୀକ। ରଜ ଅବସରରେ ନୂଆ ବସ୍ତ୍ର ସହ ଅଳତା ଲଗାଇବା ଏକ ପୁରୁଣା ପରମ୍ପରା ଏହା ନାରୀମାନଙ୍କ ଆନନ୍ଦ ଓ ମର୍ଯ୍ୟାଦାକୁ ଅଧିକ ସୁନ୍ଦର ଭାବେ ପ୍ରକାଶ କରେ। ରଜ ପର୍ବର ସୁନ୍ଦରମୟ ପରିବେଶରେ ଅଳତାର ଗୁରୁତ୍ଵ ବହୁତ।